ହାଲୋ।
ହାଲୋ।
କୋଉଟି ଘରେ ଅଛନ୍ତି ନା ବାହାରେ ଅଛନ୍ତି?
ଏଇ ବାହାରକୁ ଯାଇଥିଲ ଘରକୁ ଯାଉଛି। ଡାଣଙ୍କ ଘରକୁ ଯାଇଥିଲି ତ ସ ଯାଉଛି ଘରକୁ
କଣ ପାଇଁ ଯାଇଥିଲେ।
ଏ ଯାଇଥିଲି କଣ ତାଙ୍କ ସବୁ ବ୍ଲାଉଜ ଦେଇଥିଲେ ସିଲେଇ କୁ କରିସାରିନି ରଜ ଆଉ ଗୁରୁ ସେ ନଉନାହାନ୍ତି। ମୁଁ ସେଇ କଥା ଦ କହିବାକୁ ଯାଇଥିନି ତମ ବ୍ଲାଉଜ ନିଅ ମୋର ପଇସା ଦରକାର ଦିଅ। ଏତେ ଦିନ ହେଲା ପକେଇନିନି ଆଉ ତମେ ଆଣିବନି ନା। ଆଉ ମୋ ପଇସା ଦେନେ ମୋର ଆଉ ଅଲଗା କପଡା ଫପଡା ଆଣିବି ତ। ସେଇଥିପାଇଁ ଯାଇଥିଲି ତାଙ୍କ ଘରୁ କହିବାକୁ।
ମାନେ ମୋ କହିବା କଥା ହେଲା ତମେ ଯୋଉ ସିଲେଇ କରୁଛ ବ୍ଲାଉଜ ନିଜେ କାଟିକି ସିଲେଇ କରୁଛ ନା କିଏ କା ଟି ଦଉଛନ୍ତି ତମେ ସିଲେଇ କରୁଛ।
ନା ମୁଁ ବେଶୀ ରଖେନି ବେଶୀ ଡିଜାଇନ ଜାଣିନି ମୁଁ ଗୋଟେ ଗୋଟେ କରେ ସାଧା ବ୍ଲାଉଜ ଆଉ। ସେ ଚାରି ପାଞ୍ଚ ଖଣ୍ଡେ ଦେଇଥିଲେ ସେ ନେଇନାହାନ୍ତି ମୁଁ ସେଇଆ ଗ ଯାଇଥିଲି ତାଙ୍କ ଘରକୁ କହିବା
ହ
ଆଉ ଏଇଆ ଆଉ ଏ ଶାଢ଼ୀ ଫଲ। ଫଲ ଫଲ ପିକ ଏମିତି କରେ ଆଉ ମତେ ଟାଇମ ହୁଏନି ତ। ଗୋଟେ ଗୋଟେ ମଝିରେ ମଝିରେ କରେ ଆଉ ଫାଙ୍କା ଟିକେ ପାଇନେ ଆଉ।
ତଥାପି ତମର କେତେ ପଇସା ଭଳିଆ ତଥାପି ମାସ କୁ ହୁଏ ବ ସିଲେଇ ରୁ।
ହଁ ତିନି ତିନି ହଜାର ହେଇଯାଏ ଆଉ।
ହ
ବେଶୀ କରେନି ବେଶୀ କନେ ହଁ ତା ଯେ ଆଉ ମତେ ଟାଇମ ହବନି ମୁଁ ରଖିକି ଦେଇ ପାରିବିନି ମୋର ଘର। କାମ ଅଛି ଉଁ ସଞ୍ଜ ସକାଳ ପାର୍କ ଯାଏ ବୁଲିବାକୁ ଟିକେ। ସେ ଆମର ଗୋଟେ ସାଙ୍ଗ ଅଛି ସେପଟ ତାଙ୍କ ସେଠି ଟିକେ ବସିକି ଆସେ। ଆଉ ସେଇଥିପାଇଁ ମୁଁ ବେଶୀ ରଖେନି ଖଣ୍ଡେ ଖଣ୍ଡେ ରଖେ ଆଉ।
ହଁ ଯାହା ବି ହେଲେ ବ ତମେ ଘର କାମ ରୋଷେଇବାସ କିଏ ଟାଇମ ରେ। କୁଆଡେ ଯିବେ ଧରିବେ ଘର ସଫାସଫି ଲୁଗାପଟା ସଫାସଫି। ଆଁ ବନ୍ଧୁବାନ୍ଧବ ଭଲ ମନ୍ଦ ଆସ ସେମାନଙ୍କ କାମ ସାଇଲା ପରେ ତମେ ରୋଷେଇ ମାନେ ସିଲେଇ କରିବ ନା ଆଉ ନହେଲେ। ଆଉ ତମେ କାମ ଛାଡିକି କେବେ ସିଲେଇ କରିପାରିବ କି?
ଆ ହାଁ। ହାଁ ଯାହାର ପିଲାମାନେ ଅଛନ୍ତି କରିଦଉଛନ୍ତି ସେମାନେ କରିପାରିବେ ଆମ ତ ଛୁଆ ଭାତ ଗଣ୍ଡେ ଖାଇକି। ବାକୁ ବାଢିକି ଖାଇବେନି ଆଉ ସାହାଯ୍ୟ ମତେ କଣ କରିବେ?
ହୁଁ
ଆଉ।
ଯେ ମୋ କହିବା କଥା ହଉଛି ଯୋଉ ଆପଣ ପିଲାମାନଙ୍କୁ ଆପଣ ଟିକେ କାମ ଶି ଖଉନାହାନ୍ତି ସେମାନେ ସବୁ ବାହାରେ ଗଲେ ମାନେ। କେମିତି ଚଳିବେ ତାପରେ ଧର ବାହା ଚୋରା ହେଇ ଗଲେ। ସେମାନେ କେମିତି ସେଠି ଚଳିବେ ତେଣୁ କାମ ଟିକେ ନ ଶିଖିଥିଲେ କାମ ଶିଖିବାଟା କଣ ଖରାପ ଆ ଆପଣ ସେଇଟା ବୁଝେଇକି ଆପଣ ପିଲାଙ୍କୁ ଟିକେ କହିକି କେମିତି କାମ କରେଇବେ ନା ଆଉ।
ସିଏ ଛୁଆ ଶୁଣୁ ନାହାନ୍ତି। ସିଏ ଯେତେ ବୁଝେଇନେ କନେ ସିଏ ଅ ଅଜାତିଆ ଛୁଆ ଶୁଣୁ ନାହାନ୍ତି ସେ। କହୁଛନ୍ତି ଆମେ ଖାଲି ମୋବାଇଲ ଦେଖିମୁ ଭଲ ମନ୍ଦ ଖାଇମୁ ପରିବାପତ ଖାଇବୁନୁ। ଆଉ ବାଢିକି ଦିଅ ଖାଇମୁ ବାଢିକି ଖାଇମୁନୁ। ଆଉ ମୋବାଇଲ କେଞ୍ଚିମୁ ଏଇ ଧନ୍ଦା କରୁଛନ୍ତି କେତେ ତାଙ୍କ ସାଙ୍ଗରେ ଗେଜେ ଗେଜେ ହବୁ ନ ହବା ବି ଭଲ। କାମ କରିଦବା ଭଲ ଯେତେ ସମୟ ଗେଜେ ଗେଜେ ହବୁ କାମ କରିଦବୁ ସରିଯିବ। ଶୁଣୁନାହାନ୍ତି ଥରେ ଦି ଥର ତିନି ଥର କହିବୁ କେତେ କହିବୁ ଆଉ?
ୟା ଦ୍ୱାରା ଆପଣ ତ ବିରକ୍ତି ହେଇଯାଉଥିବେ ଏ ସବୁ କାମ କଲା ବେଳକୁ ଯାହା ବି ହେଲେ ଆ ଆପଣଙ୍କୁ ଟିକେ ସମୟ ଅଭାବ ହଉଥିବ ଯାହା ବି ହେଲେ ବିରକ୍ତି ଲାଗୁଥିବ ଏ ସବୁ କାମ କଲା ବେଳକୁ। ତା ସାଙ୍ଗରେ ସିଲେଇ ଫିଲେଇ ଗୁଡା କରୁଛନ୍ତି ଯାହା ବି ହେଲେ କଷ୍ଟ ହଉଥିବ ଆପଣଙ୍କୁ।
ଆଉ କଣ କରମି ଆଉ କଷ୍ଟ ହେଲେ କରିବାକୁ ପଡୁଛି ଆଉ ଛୁଆ ତ ଶୁଣୁନାହାନ୍ତି ତାଙ୍କ ବାପା ପେ କାଁକି ଛୁଆ କବର ପାଟି କରିଛୁ ଆ ମୁଁ ଆଉ ପାଟି କରିନି ମୁଁ ଯେତେ କଷ୍ଟ ହଉ ସବୁ କରି ଚାଲିମି ଆଉ କଣ କରିମି ଆଉ।
ଆଉ ତମ ଦି ତମ ଦେହ ସବୁ ଭଲ ଅଛି?
ହଁ ଆଉ ଦିଅପା ଭଲ ଅଛି। ଭଲ ଥାଉ ନଥାଉ କରିବାକୁ ପଡିବ ଯେକୌଣସି କାମ ହଉ ଜର ହେଲେ ବି ଉଠିକି କରିବାକୁ ପଡିବ ଏ ପିଲାମାନେ କେହି କରିବେନି। ଝାଡା ହେନେବି ଝାଡା ଯାଉଥିବୁ ଏଣେ ଆସି କାମ କରୁଥିବ ପୁଣି ଝାଡା ନେଇକି ଯିବ କାମ କରୁଥିବ। ପୁଅ ଜର ନରହିଲେ ଉଠି ପଡିକି କରିବେ ଛୁଆ କେହି କରିବେନି ଆଉ କେତେ ପଢିକି ଶୋଇକି ରହିବ ସି ଯାହା ଅଧଅପ ଥାଉ ଭଲ ଥାଉ ନଥାଉ କାମ ଦନ୍ଦା କରିବାକୁ ପଡିବ ଏ ତରୁ ବାରୁ ନାହିଁ ଆଉ।
ଯେ ମୋ କହିବା କଥା ହଉଛି ଆପଣଙ୍କ ବାବୁ ଆପଣଙ୍କୁ କାମରେ କିଛି ସାହାଯ୍ୟ କରନ୍ତିନି।
ସିଏ ଜମା କରନ୍ତିନି ସେ ଛୁଆ କରନ୍ତିନି କି ସେ ବାପ ଛୁଆ କେହି କରିବେନି। ଏଇ ସେ ବସିକି ମୋବାଇଲ କେଞ୍ଚିବେ ଛୁଆଙ୍କ ଉପରୁ ପାଟିିକଲେ କହିବେ କାଇହିଁ ପାଟିିକରୁଚୁ। ସେ ଛୁଆ କଣ କାମ କରିବେ ସେ ଯାହା କରନ୍ତିନି କେହି।
ଆପଣ ଆପଣ ସେଠି ଆପଣ କେତେ ଜଣ ଲୋକ ରହୁଛନ୍ତି ଆପଣଙ୍କ ସେ ଘରେ।
ଆଗରୁ ସମସ୍ତେ ସାଙ୍ଗ ହେଇକି ସବୁ ଆମ ପରିବାର ଅହୁଥୁନୁ ଏବେ ସବୁ ଅଲଗା ଅଲଗା ହେଇଯାଇଚନ୍ତି। ଆମେ ବାପ ଛୁଆ ଚାରି ଜଣ ରହୁଚୁ ଆଉ। ଆଉ ଗୋଟେ ପୁତୁୁର ଟେ ରହୁଚୁ ଆଉ! ଏଇଆ ଆଉ ପାଞ୍ଚ ଜଣ ଆଉ ଆଗରୁ ଦଶ ବାର ଜଣ ଥିଲେ। ଏଇ କାମ ହଇରାଣ ହବାର ସବୁ ଅଲଗା ଅଲଗା ସବୁ ରହିଲୁ ଆଉ ବଡ ପୁତୁରାଟା ଛାଡିକି ଗଲାନି ଆମକୁ ରହିଲା ଆମ ପାଖରେ ଚାରିଜଣ ପାଞ୍ଚ ଜଣ ଆଉ
ଆପଣ ସେଠି ନିଜ ଘର କରଛନ୍ତି ନା ଭଡା ଦେଇକି ରହୁଛନ୍ତି?
ନା-ଆ-ଆ ନିଜ ଘର କରିଛୁ, ଭଡା ଦେଇକି ରହିଛୁ ନା ଆଉ ନିଜ ଘର ଆଉ କାଇଁ। କରିବା ବୟସ ହେଲାଣି ଆଉ ବଳ ଅଛି ନା ଗାଁ ରେ ଘରଦ୍ବାର ପଡିଛି ପଳେଇମୁ ଗାଁକୁ। ଆଉ ଘର ଏଠି କରିପାରିବୁ ଲୋ। ପଇସା ତାର ହେଭି ପଇସା, ପୁଳାଏ ପଇସା ଦ ର ଘର କଲାଳକୁ ଏତେ ପଇସା କାହିଁ। ଆଉ ଆଗରୁୁ କରିଦେଇଥିବେ କରିଦେଇଥାନ୍ତୁ ଆଉ କରିହବନି ଘରେ। ଝିଅ ମାନେ ଅଛନ୍ତି ଦେଖିବା ସେତବେଳକୁ କଣ ହଉଛି।
ମୋ କହିବା କଥା ହଉଛି କଣ କି ଆପଣ ସିନା ଗାଁକୁ ଯିବାକୁ ମନସ୍ କରୁଛନ୍ତି। ଆପଣଙ୍କ ପିଲାମାନେ ସିନା ପାଠଶାଠ ପଢି କୁଆଡେ ମଣିଷ ହେଲେ। କୁଆଡେ ଗୋଟେ ଚାକିରି ବାକିରି କଲେ ଆପଣ ଛାଡିକି ଯିବେ ନହଲେ ଆପଣ କେମିତି ପଳେଇବେ ଗାଁକୁ।
ହଁ ସେ ପିଲାମାନେ ହଷ୍ଟେଲରେ ରହନ୍ତୁ। ହଷ୍ଟେଲ୍ ରେ ରହିବେ ଆ, ମୁଁ ପଇସା ପତ୍ର ପଠେଇମି ସେ ଚଳିବେ ଯାହା କରିବେ ଆଉ ରହି ହବନି ଠି ଘର ଭଡା ଦେଇକି ହଷ୍ଟେଲ୍ ରେ ଆଉ ବେଶଉ ରଖି ଦେଇଥିଲି ଗାଁକୁ ପଳେଇ ଚାଷ ବାସ ଅଛି ବଖରା ଦେଇଦଉ ନିଜ ହାତ କଲେ ଆହୁରି ଅଧିକା ଦି ପଇସା ହବ ଏମିତି ଚାଷ ବାସ କଲୁ ବିରି ମୁୁଗ କରିବୁ ପନିପରିବା ବାଡି ଘରରେ ଲଗେଇଦବ ଖାଇବୁ। ଆରାମରେ ରହିବୁ ଇଏ ପିଲା ତାଙ୍କର ହଷ୍ଟେଲରେ ରହିକି ପାଠ ପଢିବେ ଯାହା କରିବେ କରିବେ ଚୁ ଦ ଦିନ ଗାଁକୁ ପଳେଇବେ ଦିଇ ଚାରି ଦିନ ଆଠ ଦିନ ରହିବେ ଆସିବେ ଏଇ କରିବେ ଆଉ। ଇଏ ଆଉ ତ ଆଉ କିଛି କହିପାରିବିନି!
ମାନେ ଯେ ଆପଣ ଗାଁରେ ଯାଇ ସେ ଇନକମ୍ କରି ଆପଣ ପିଲାମାନେ ହଷ୍ଟେଲରେ ରହିଲେ ପଇସା ଯୋଗେଇ ପାରିବେନି ଆପଣ? ନା କଷ୍ଟ ହବ ସେମିତି!
ହଁ ଯଗେଇବ ତାଙ୍କୁ କହିଦେବି ଟଟିସନ ଫିୁସନ ଗୋଟେ ଦିଟା କରିବେ। ଆଉ କରିକି ଚଳିବା ଆଉ। କଣ କରିବା ଆଉ? ଅଁ, ଆଉ ଗାଁରେ ଦେଖିଆ କଣ ହଉଛି ଯାଅ ଦେଖ କଣ କରିଆ ଆଉ।
ଆ ଭୁନା ଆପଣ ଏ ଏବେ ଜମି ଗୁଡା କଣ ଭାଗ ଦେଇଛନ୍ତି ନା କମିତି କଣ ଚାଷ କରୁଛନ୍ତି?
ହଁ ବଖରା ଦେଇ ଦେଇଚୁ ଭାଗରେ। ଅଁ ଭାଗରେ ଯେତେ ଦଉଛନ୍ତି ଅଧା ଆଉ ନିଜେ ଚାଷ କନେ ଆହୁରି ଅଧା ମିଳିବ କି ନନେ ଆ ପାଞ୍ଚ ତିନି କମିଯିବ ନା କି ବଢିଯିବ ଯାହା ହଉ ସେଇ କଣ୍ଟ୍ରୋଲ ଚାଉଳ ମିଳୁଛି।
ଆଉ ଏଇଠି ହେଇକି ଚଳିଯିବୁ ଆଉ ପିଲାମାନଙ୍କୁ ଦବୁ ପଇସା କିଛି
ହଁ ଗାଁରେ ସୁବିଧା କଣ କି ଆପଣ ଚାଷ କଲେ ପୁରା ଧାନ ଟା ପାଇବେ ରସ ପାଣି ଘରେ ପରିବା ପତ୍ର ଲଗେଇବେ
ଲଗେଇଦେଲେ ଚଳିଯିବୁ ଆଉ ଦିଟା ଲୋକ ଆଉ କେତେ ଖାଇବ ଆଉ ଗଛ ପୁଛ ଲଗେଇଦେଲେେ ଜହନିଟେ କାକୁଟେ ବୋଇତାଳୁ ଭଣ୍ଡା ସୁଜୁନା ଗଛ ସବୁ କଦଳୀ ଗଛ ସବୁ ପକେଇଦେନି ଦେ ହେଇଗଲା ଆଉ ଖଡା ଫଡା ପୋତି ଦେଲୁ କୋଉଠି ଗୋଟେ ଗଛ ଭେଣ୍ଡି ଗଛ ଖୋଦ ଦେଲୁ ଦିଇଟା ଭେଣ୍ଡି ହେନଲେ ଆଣିକି ଦଳ ଦଳିକି ଖାଇଦେଲେ ଏମିତି ଚଳିବ ଆଉ
ଆ ବାାହାର ସାରୁ ଫାରୁ କରିଛନ୍ତି ବିରିମଗ କରଛନ୍ତି ସବୁ ଚାଷ ହଉଛି ବିଭିନ୍ନ ପ୍ରକାର ଆଉ ରହିକି କରିବୁ ଗୋଟେ ଫସଲ କ ସିନା ସଟ ହବ ଏଟା ଚିହ୍ଧନ କରଛନ୍ତି ତାକୁ କରିଦବୁ ଆଉ ସୁବିଧା ସବୁ ଗାଁ ର ଭଲ ନା ଆଉ ଏଠି ଖାଲି ଟାଉନ୍ ବଜାର ଖାଲି ଘର ଗୁଡା ଦେଇ ଦେଇେଇକି ଉ ରହିବା କଥା ଆଉ କିଛି ଜଞ ଜଣନହି ଟାଇମ ହେଇଯାଉଛି ମାସ ପଲିଲା ଆକୁ ପୁଣି ହେଇଯାଉଛି ଘର କଡେ ଆଉ ଖର୍ଚ ସବୁ କାଢିଲା ବେଳକୁ ଭାରି ବାନ୍ଧୁଛି ଏଇଠଁ ମନ ସ୍ଥିର କରିୁଛୁ ଗାହାକୁ ପଳେଇବୁ
ଆଉ ମୋ ଗୋଟେ କଥା କହିବା ପର୍ଯ୍ୟନ୍ତ ଆପଣ ଗୋଟେ ଗାଁ ରେ ଗୋଟେ କାାମ କଣ ଆପଣଙ୍କର ପୋଖରୀ ଅଛି କି ଛୋଟ ପୋଖରୀ ଗଡିିଆ ଏମିତି ଅଛି କି ଆଉ ତାାରଲେ ଗୋଟେ କାମ କରନ୍ତୁ ସେ ପୋଖରୀରେ ମାଛ ଚାଷ କରନ୍ତୁ ମାଛ ଚାଷରେ ବହୁତ ଲାଭ ବୁଝିଲେ କି ଆପଣଙ୍କ ଗାଁରେ ଯାଇକି ଆପଣ ଗୋଟେ ମାଛ ଚାଷ କରିବା ସଙ୍ଗ ସେ ମାଛ ଚାଷ ଟା କରନ୍ତୁ ମାଛରେ ବହୁତ ଲାଭ ତା ଛଡା ପୋଖରୀ ଆଡିରେ ଆପଣ କଣ କରିବେ କଦଳୀ ଅମୃତଭଣ୍ଡା ସବୁ ପକେଇଦେବେ କଦଳୀର କିଛି ପରିଶ୍ରମ ନାହିଁ ଆପଣଙ୍କ ଗଛ ଉଠିଗଲେ ସରଲା ଆପଣଙ୍କୁ ସେ ଖାଇବା ଦେଇ ଚାଲିବ ଆପଣ କଦଳୀ କାନ୍ଦି ବିକି ପାରିବେ ଅମୃତଭଣ୍ଡା ବର୍ତ୍ତମାନ ତ ମାର୍କେଟ ରେ କୋଡିଏ ତିରିଶ ଟଙ୍କା ଆପଣ ବି ଦଶ ପନ୍ଦର ଟଙ୍କାରେ ବିକି ପାରିବେ ଲୋକଙ୍କୁ ହୁଁ ଆଉ ତାପରେ ଶାଗ ଫାଗ କରିବେ ହଁ ନଡ଼ିଆ ଗଛ ପକେଇଦେବେ ଆପଣ ଏମିତି କହିଲେ ପାଞ୍ଚ ବର୍ଷ ପରେ ଆପଣ ଦେଖିବେ କେତେ ପଇସା ଆପଣଙ୍କର ଏଣ ତ ଚାଷ ସାଙ୍ଗେ ସାଙ୍ଗେ ଏସବୁ ବାବଦରେ ବହୁତ ପଇସାି କମା
ହଁ ସେଇଥିପାଇଁ କ ଗାଁକୁ ପଳେଇବୁ ଆଉ ଗାଁରେ ରହିବୁ ଆଉ
ଗାାଇଁ ନାଁ ଆପଣଙ୍କର ଘର ଦ୍ୱାର ଠିକ୍ ଅଛି ହ୍ୟାଲୋ
ହଁ ହ୍ୟାଲୋ
ହ୍ୟାଲୋ
ହଁ କୁହନ୍ତ
ହଁ ମୁଁ ସେଆ କହୁଥିଲି ଗାଁରେ ଗଲେ ଏଇ ସବୁ ପ୍ରକାର ଚାଷ କରିବେ ଆଉ ଧାନ ଚାଷ ବି କରିବେ ଆଉ ଆପଣ ଗଛଟି ମାଗଣାରେ ପାଇବେ ଆପଣ ଖାଇପାରିବେ ପନିପରିବା ବାଣିରେ ଦି ଏଟା ଲଗେଇଦେଲେ ଆପଣ ବି ଖାଇପାରିବେ ଦି ଜଣ ଲୋକ ବେଶୀ ଇଏ ନାହିଁ ଆପଣ ସେ ମାଛ ବାବଦରେ ଯୋଉ ପଇସା ଇନକମ କରିବେ ଆପଣ ଛଅ ମାସ ପରେ ଦେଖିବେ ଆପଣ ମାଛ ବିକ୍ରି ଆରମ୍ଭ ହବ ଆପଣ ପିଲାଙ୍କୁ ପଇସା ଦବାକୁ ସୁବିଧା ହବ ତା ଛଡା ଆପଣଙ୍କ ଘରେ ଗୋଟେ ଦୁଖ ଦୋକାନ ଛୋଟିଆଟେ କରିଦେବେ ଅଳ୍ପ ପଇସାରେ ଦୋକାନ ଟି କରିବେ ଦେଖ ଗାଁ ଲୋକଙ୍କୁ ବେପାର କରିବେ ବେପାର ପଇସା ବି ପଇସା ପଶିବ ଆଉ ତ ବେଶୀ କିଛି କାମ ନାହିଁ ତେଣୁ କାମ କରିକି ଚଳିବେ ଆଉ
ହଁ ସେ ଗଲେ ଗୋଟେ ଗାଁକୁ କଣ ବ୍ୟବସ୍ଥା କରିବୁ ଆଉ ଏଠି ଆଉ ରହିକି ଚଳ ହଉନି ଘର ଭଡା ଯେତିକି ଯାଉ ଛୁଆଙ୍କ ପିଛେ ତ ସେତିକି ଖର୍ଚ ହବ ଆଉ ବ୍ୟବସ୍ଥା କରିବା ଗାଁକୁ ଗଲେେ ଆଉ
କାହିଁକ ନାନା ପଇସା ଟା ନିହାତି ଦରକାର କାରଣ ଆପଣ ଦେଖନ୍ତୁ ଖାଲି ଚଳିବା ପାଇଁ ପିଲା ପଢିବା ପାଇଁ ନୁହଁ ଆଜଜିିକାଲି ଦେହ ପା ଭଲ ହନ୍ଦ ବନ୍ଧୁବାନ୍ଧବ ଆପଣ ଦେଖୁନାହାନ୍ତି ବନ୍ଧୁବାନ୍ଧବ ଖର୍ଚ୍ଚ ଆପଣଙ୍କୁ କେତେ ପଇସା ପଡୁଛି ଆଜ କାଲି ବାହାଘର ବ୍ୟବହାର କଲେ ଆପଣ ଯଦି ଗୋଟେ କଣ ଜିନିଷ ପତ୍ର କିଣିବେ କଣ କରିବେ ଆପଣ